ହ୍ୟାଲୋ।
ହଁ ମ୍ୟାଡ଼ାମ୍ ନମସ୍କାର।
ହଁ ମ୍ୟାଡ଼ାମ ନମସ୍କାର କଣ କରୁଛନ୍ତି?
ମୁଁ ଏଇଠି ଥିଲି ଖାଇବି ଆଉ ଖାଇବା ପିଇବା ଆଉ ହବ ଆଉ।
ଖାଇନାହାନ୍ତି ହଁ ମୁଁ ଖାଇଶ୍ ସାରିଲିଣି ମୁଁ ତ ସେଇ ସାଢେ ନଅଟାରୁୁ ଖାଇସାରିଲିଣି। ସାଢେ ନଅଟା ଦଶଟା ବାଜି ନଥିଲା ମୁଁ ଖାଇସାଇଲିଣି।
ଓହୋ ମୁଁ ମ୍ୟାଡ଼ାାମ କହୁଥିଲି କି ଆମର ତ ଏବେ ପିଲାଙ୍କର ମାଟ୍ରିକ ପ୍ଲସ ଟୁ ରେଜଲ୍ଟ ସବୁ ବାହାରିଲା।
ଆଜ୍ଞା ଆଜ୍ଞା।
ହଁ। ତ ଆ ପରେ ଆମେ କଣ କଲେ ଆମକୁ ମାନେ ଭଲ ଗୋଟେ ଲାଇନ ଯୋଉ ଯିବାକୁଉ। ସୁବିଧା ହବ ଆପଣଙ୍କ ମାଇଣ୍ଡ ମାନେ ମନରେ ସେମତି କିଛି ଅଛି। ଯଉଟା କଲେ ଆମେ ଭଲ ପ୍ରଫିଟ ପାଇପାରିବା।
ମ୍ୟାଡ଼ାମ ତା ଗୋଟେ କଥା ହେଲା କୌଣସି କାମ ତ ଛୋଟ ନୁହଁ। କି କୌଣସି କାମ ବଡ ବି ନୁହଁ।
ହୁଁ।
ଆମେ ଆମ କାମକୁ ଯେମିତି ବି କରିବା ଆମ କାମ ଆମ ପାଇଁ ସେମିତି ଠିକ। ସେମିତି ତ ମୋ ମନରେ ଅଛି ଯେ ନାଇଁ ମୁଁ ମୁଁ ଗୋଟେ ଚାକିରୀ କରିବି ମୁଁ ଗୋଟେ ପୋଲିସ ଚାକିରୀ କରିବି ମୁଁ ଗୋଟେ ଡକ୍ଟର ହେବି। କିନ୍ତୁ ଭାବିଲେ କିଛି ନାହିଁ ନିଜକୁ ସେତିକି ମାନେ ପ୍ରିପେୟାର ହେଇକି ପାଠ ପଢ଼ିକି କଲେ ହେଲା।
ହଁ।
ସେଥିପାଇଁ ଆମ ଯୋଗ୍ୟତା ଆଉ ମେନ ହେଲା ଆମ ମନ
ହୁଁ
ମ ବାପା ମା ସମସ୍ତଙ୍କ ମନ ଥିବାର ହେଲା ଆମେ ତ କହିବା ନାଇଁ ନାଇଁ ଆମେ ମନକୁ ମନେ ଏଇଟା କରିପାରିବା। ସେଇଟା ପୁଣି ଘରର ପରିସ୍ଥିତି କି ନେଇକିବି ହଁ ଘରର ପରିସ୍ଥିତି କି ନେଇକି ବି ବେଳେ ବେଳେ ମାନେ କରିବାକୁ ଥିଲେ ବି କରିବାନି କି ବା ବାପା ମାଙ୍କ ଇଚ୍ଛା ଥିବ ନାହିଁ ପିଲା ଭଲ ପାଠ ପଢିକି କିଛି ଗୋଟେ ଚା ଚାକିରି କରୁ କି ଯାହାବି କାମ କରୁ ଗୋଟେ କରୁ ବୋଲି କିନ୍ତୁ ସେ ପିଲାର ଇଚ୍ଛା ନଥିବ ଯେ ନାଇଁ ମୁଁ ସେଇଟା କରିବି ବୋଲି। ତ ସେଥିପାଇଁକା ଯାହା
ମୋର ଏଇଟା ମାନେ ମୁଁ ଏଇଟା ଭାବିଛି କି? ଯୋଉ ପିଲା ସବୁ ମାନେ ଅଲଗା ଆଇ ଟି ଆଇ ହଉ ଡି ଡିପ୍ଲୋମା ହଉ କି ବି ଟେକ୍। ହଉ ବହୁତ ପିଲା ଏମିତି ପଢିକି ସବୁ କଣ ବେକାର ହେଇକି ବୁଲୁଛନ୍ତି। ତାଙ୍କ ପାଇଁ ନା ଚାକିରି ଅଛି ନା ମାନେ କିଛି ଗୋଟେ ଚି ଚାହୁଁଛନ୍ତି ଯାହା ପଢିବାବେଳେ ଚାଁ ଚାହୁଁଥିବେ ଆମେ ଏମିତି କରିବୁ ସେମିତି କରିବୁ। ସେମିତି କିଛି ବି ମିଳୁନି ବହୁତ ପିଲା ତ ମାନେ ବେକାର ହେଇକି ବୁଲୁଛନ୍ତି? କାହାର ମାନେ ଇଏ ଠିକ ରହୁନି ମୁଁ ମୁଁ ସେଇଟା ଭାବୁଥିଲି ଯେ ଆମେ ଗୋଟେ ମାନେ ମେଡିକାଲ ଲାଇନର ଆମେ ପାଠ ପଢିପାରିବା ତାଲେ ଆମେ ସେତିକି ମାନେ କେବେ ଘରେ ବସିବା ଘରେ ବସିବାନି ଯୋଉଠି ବି ହେଲେ ଆମେ ଯାଇକି ନା ପଇସା ରୋଜଗାର କରିପାରିବା ଯେମିତି କି ନର୍ସିଂ ହଉ କି ଡାକ୍ଟର ହଉ କି ତୁମର ଫାର୍ମାସିଷ୍ଟ ହଉ ବୁଝିଲେ କି? ଏଇ ସବୁ ଜିନିଷ ପଢିଲେ ଆମେ କେବେ ବି ଘରେ ବସିପାରିବାନି ଯୋଗୁ ଯୋଉଠି ବି ହଉ ଆମେ ରୋଜଗାର କରିପାରିବା ମୋରି ଘରେ ବି ଜଣେ କରିଛନ୍ତି ପୋଷ୍ଟଟା ବି ହେଲେ ହଁ। ଦିନକୁ ତ ଆଟଲିଷ୍ଟ ପାଞ୍ଚଶହ ଟଙ୍କା ବେପାର ହଉଥିବ ହଁ। ତ ଆମ ଘରେ ବି ସେମିତି ଗୋଟେ ଅଛନ୍ତି ଭଉଣୀ ଜଣେ ସେ ବି ନର୍ସିଂ କରିଛନ୍ତି ସେ କେବେ ବି ଘରେ ବସନ୍ତିନି। ତାଙ୍କର ଏମ ହଉଛି ମୁଁ କେତେ ଆଗକୁ ବଢି ପାରିବି। ସେ ଏବେ ବି ବହୁତ ବର୍ଷ ହେଲାଣି ତାଙ୍କୁ ସେ ଏବେ ବି ପଢୁଛନ୍ତି। ତାରି ଉପରକୁ, ଉପରକୁ, ଉପରକୁ ପଢି, ପଢି ଯାଉଛନ୍ତି।
ଓହୋ।
ଫାଷ୍ଟ ସିଏ ନର୍ସିଂରେ ଡିପ୍ଲୋମା କଲେ। ତାପରେ ତାଙ୍କ ଗ୍ରାଜୁଏସନ ପାଇଁ ପୋ ସିବିଏସି କଲେ ଏବେ ମାଷ୍ଟର ଡିଗ୍ରୀ କରୁଛନ୍ତି ମାନେ ବହୁତ ମାନେ ପା ହଁ ଆମ ଲାଇଫରେ ପାଠ ବହୁତ ଅଛି। ପାଠ ଆମେ ବୁଢୀ ହେଇକି ମରିଯିବା ପଛେ ପାଠ ସରିବନି ଆମ ଲାଇଫରୁ।
ପାଠ ସରିବନି କି ପାଠ ଟା କେହି ନେଇ ପାରିବେନି।
ପାରିବେନି ମୁଁ ସେଇ ଜିନିଷ କହୁଥିଲି ଆମେ ଯଦି ମେଡିକାଲ ଲାଇନରେ ପଢିବା କି ଆଇଟି ଲାଇନ ରେ ପଢିବା ଆମକୁ ସେତିକି ମାନେ କେବେ ବସିବାକୁ ପଡିବନି କି ଆମେ ମନରେ ମାନେ ସେତିକି ଖରାପ ଭାବନା ବି ଆସିବନି ଏଇ ଜିନିଷ ଟା ମୁଁ କାହିଁକି ପଢୁଥିଲି ଏ ଜିନିଷରେ ମତେ କିଛିବି ପ୍ରଫିଟ ମିଳୁନି।
ହୁଁ, ତେଣୁ ମ୍ୟାଡାମ ଆଉ ଗୋଟେ କଥା ଜାଣିଛନ୍ତି ମାନେ ଆଗରୁ ପିଲାମାନେ ଆର୍ଟସ୍ ପଢ଼ ଆର୍ଟସ୍ ନିଅନ୍ତୁ, ସାଇନ୍ସ ନିଅନ୍ତୁ, କମର୍ସ ନିଅନ୍ତୁ ଯେକୌଣସି ସବଜେକ୍ଟ ନେଲେ ବି ମାନେ ଆମର କଣ କହିଲେ ନର୍ସିଂରେ ପ ପକେଇ ପାରୁଥିଲେ ନର୍ସିଂବି ହେଇପାରୁଥିଲା କିନ୍ତୁ ଏବେ ରୁଲ ଗମେଣ୍ଟ ରୁଲ କରିଦେଇଚି କେବଳ ଯିଏ ସାଇନ୍ସ ନେବ ସିଏ କେବଳ ନର୍ସିଂରେ ପକେଇ ପାରିବ। ତ ସେଥିପାଇଁ ବି ବହୁତ ପିଲା ମାନେ ଇଚ୍ଛା ଥାଇକିବି ଇଚ୍ଛାକୁ
ପିଲା ବି କରୁଛନ୍ତି କିନ୍ତୁ ତାଙ୍କର ଯଦି ପରସେଣ୍ଟେଜ ରହୁଛି ସିକ୍ସଟି ପରସେଣ୍ଟ କି ସେଭେଣ୍ଟି ପରସେଣ୍ଟ ରହୁଛି ଆମେ ଆର୍ଟ୍ସ ପିଲାଙ୍କୁ ନେଇପାରୁଛେ କାହିଁ କହିଲେ କି ଆମର ଆର୍ଟସ ପିଲା ନର୍ସିଂ ରେ ସବୁ ଇଂଗିଲିଶ ରହିଲା ଟିକେ ଧରିବାକୁ ତାଙ୍କୁ ବହୁତ କଷ୍ଟ ହଉଛି ବୁଝି ପାରୁଛନ୍ତି କି ବୁଝି ପାରୁନାହାନ୍ତି ବହୁତ ପିଲା ବୁଝି ପାରୁନାହାନ୍ତି। କି ହଁ, ଓଡ଼ିଆ ପଢି ପଢିକି ଆସିଲେ ନା ଆର୍ଟ୍ସରେ ଏବେ ସାଙ୍ଗେ ସାଙ୍ଗେ ଇଂଗିଲିଶ କୁ ଧରି ଦବାଟା ବି ଆପଣ ବହୁତ ଟଫ୍ ହେଇଯାଉଛି ନା ହଁ, ଯୋଉମାନଙ୍କୁ ଟିକେ ଅଧିକା ଆସି ଷ୍ଟାଣ୍ଡାର୍ଡରେ ରହୁଛି ଭଲ ପରସେଣ୍ଟ ରଖୁଛନ୍ତି ସେଇମାନଙ୍କୁ ହିଁ ମାନେ ଆପ୍ରୁଭୁ କରୁଛି କି ନାଇଁ ତ ଆପଣ ପଢିପାରିବେ ଏ ଜିନିଷ ଆଉ ନର୍ମାଲ ତ ଆମର ଏନେ ଏମ୍ ତ କରିପାରିବେ ଏନେ ଏମ୍ ତ ସବୁ ଓଡିଆରେ ହିଁ ପଢୁଛ।
ଅ ହଁ।
ବିଶେଷ କରି ତାପରେ ବି ପିଲା କହୁଛନ୍ତି କାହିଁକି ଆମେ ନର୍ସିଂ କରିବୁ ସେଟା ଖରାପ ସମସ୍ତଙ୍କୁ ଖରାପ ଭାବୁଛନ୍ତି। କିନ୍ତୁ ସେଥିରେ ଯୋଉ ସମ୍ମାନ ସେଥିରେ ଯୋଉ ଆଶୀର୍ବାଦ କାହାକୁ ବି ମିଳୁନି।
ନା ସେଟା ହେଲା ମଣିଷ ସେବା ଗୋଟେ ସେବା ଆମେ କରୁଛେ ଡ କ୍ଟର ହୁଅନ୍ତୁ ସିଏ କଣ ମଣିଷ ସେବା କରୁଛନ୍ତି ଅଛନ୍ତି ଅଲଗା ଡକ୍ଟର ଅଛନ୍ତି କାହା ମନରେ କେମିତି ଅଛି ସେଇଟା ତ କହିହବନି କିନ୍ତୁ ଡକ୍ଟର ହେଲେ ମାନେ ଭଗବାନଙ୍କର ଦ୍ଵିତୀୟ ଅବ ତାର। ନର୍ସ ହେଲେ ମାନେ ସିଏ ବି ତାଙ୍କ ସାଙ୍ଗରେ ସମାନ ଆଉ ନର୍ସ ନଥିଲେ ନା ଡକ୍ଟର ନା ଡ ଡ଼କ୍ଟର ନଥିଲେ ନା ନର୍ସ।
ନା
ତ ସେମାନେ ବହୁତ ଭଲ କାମ କରୁଛନ୍ତି। ସେଇଟା କାମକୁ କେବେ ନିନ୍ଦିବାନି ଆମ କର୍ମ ହିଁ ସବୁ କିଛି ଯୋଉ କାମ କର ଭଲରେ କର ସେଇ କର୍ମକୁ ହିଁ କର। ଯେ ମୁଁ କହିବ କଥା ମ୍ୟାଡାମ ଯେଏବି ଵି ଫିପଟି ପେରସେଣ୍ଟ ରଖିଥିବା କି ଆ ଫର୍ଟି ପରସେଣ୍ଟ ରଖିଥିବ ସେମିତି ଆଗରୁ କରିପାରୁଥିଲେ।
ମୋ ମା।
ଅଳ୍ପ ବହୁତ ହଉ ପଛେ ମାନେ ଏମତି ନା ଆମର ନର୍ସିଂରେ ଅଛି ଲେବୁଲ ଅନୁସାରେ କିଏ କୋଉ ଲେବୁଲରେ କରିପାରିବ ତ ସେମିତି ଥିଲା ନା ତ ସେମିତି ଠିକ୍ ଠାକ୍ ରେ ସମସ୍ତେ କରିପାରୁଥିଲେ ଏବେ ଆଉ ସେମିତି ଚାହିଁଲେ କରିପାରୁନାହାନ୍ତି। ନ୍ତି ମାନେ ତ କହିହବନି ନା ସମସ୍ତେ
ଏ ହଁ।
ହଁ ସେମତି କହି ହବନି ନା ସମସ୍ତେ
କାଲ୍ ଲାଇନକୁ ଛାଡିଦେଲେ ଆଉ ବି ବୋହୁତ କୋର୍ସ ଅଛି ନା ଯେମତି କି ବ୍ୟୁଟିସିଆନ୍ ହେଲା ଆଁ କି ଆମର କିଛି ବି ଯଦି ଶିଖିଥିବ ସେମାନେ ଯଦି ଫ୍ୟାସନ ଡିଜାଇନିଂ ହେଲା ସେଥିରେ ବି ପିଲାମାନଙ୍କୁ ବସିଆକୁ ପଡନି କି ହୋଟେଲ ମ୍ୟାନେଜମେଣ୍ଟ ହେଲା। ସେଥିରେ ପିଲ୍ ପିଲାଙ୍କୁ ବସିବାକୁ ପ ଡୁନି ହଁ କିନ୍ତୁ ଗୋଟେ ଗୋଟେ କୋର୍ସ କରୁଚନ୍ତି ପିଲା ଯୋଉଥିରେ କି ସେମାନେ ବୋହୁତ ରିଗ୍ରେଟ୍ ଫିଲ୍ କରୁଚନ୍ତି କି ଆମେ କଣ ପାଇଁ ଏଇ ଜିନିଷଟା ପଢିଲୁ କିଛି ପଢିକି ଆମୁକୁ ଲାଭ ହେଲା ଯଦି ଗୋଟେ ଲ୍ ପିଲା ଲକ୍ଷ ଲକ୍ଷ ଟଙ୍କା ଦେଇ ପାଠ ପଢିକି ଘରେ ବସିଲା ତାକୁ କିଛି ସ୍କୋପ ମିଳିଲାନି ତାହେଲେ କିଛି ବି ଲାଭ ନାହିଁ ନା ଯେମତି ଏଇଖିନା ଆ ବି ଇ ଡି। ଏ ପିଲା ଯାଇ ଆନ୍ଧ୍ରରେ କରିଦେଇ ଆସୁଚନ୍ତି। ବୋହୁତ ପିଲା ଦେଖ ବି ଇ ଡି କରିକି ଘରେ ବସୁଚନ୍ତି। କିଏ ନର୍ମାଲ ଯାଇଁକିନା ପ୍ରାଇଭେଟ ଇଏରେ ଖଟୁଚନ୍ତି ଯଦି ସେତିକି ଟାଇମି ମାନେ ପଢାରେ ଦେଇଥାଆନ୍ତେ ମନ ସେମାନେ ବି ତ ଆଜିକାଲିକା ଟାଇମରେ କ୍ଵାଲିଫାଇ କରିଥାନ୍ତେ ନା।
ଆଜ୍ଞା ନିଆତି। ସେତେବେଳେ ତାପରେ ଆଉ ଗୋଟେ କଥା ମ୍ୟାଡାମ୍ ଆ ଅ ଯାହାର ଯୋଉଟା ମନ ଆମେ ତ କହିପାରିବୁନି ନା ଆମେ ତାକୁ ଚେଞ୍ଜ କରିଦବା ବୋଲି। ବି ତମେ ପାଠ ପଢିକି ବି ଖାଲିରେ ବସନି ଅଲଗା କିଛି କାମ ଅଛି ବୋହୁତ କାମ ଅଛି ତମେ ସବୁ କାମ କରିକି ବି ପା ଠ ସେଥିରେ ତମୁକୁ ଚାକିରି ମିଳିଲାନି। ଆମେ ବି ପାଠ ପଢିକି ବି ସେ ଚାକିରି ମାନେ ସେଥିପାଇଁ ବି ପ୍ରିପ୍ୟାରେସନ୍ ହବା ଇଆଡେ ଆମେ ଅଲଗା କି ଛି ବି କରିପାରୁଥୁବା। ନୁହଁ କି ଆମେ ପାଠ ପ ଏ ଏଇ ପାଠ ପଢିଚୁ ମାନେ ଏଇ ଚାକିରିରେ ଆମ ପାଇଁ ମାନେ ଯୋଗ୍ୟତା ଆଉ ଆ ଆମେ କିଛି କରିପାରିବୁନୁ। ଆଉ ଯିଏ ଭାବୁ ଚି ନାଁ ନାଇଁ ମୁଁ ଏଇ ପାଠ ପଢିକି ମୋର କିଛି ଲାଭ ନାହିଁ। ମେନ୍ କଥା ସିଏ ହେଲା ଭୁଲ ଆଉ ଲାଭ ନାହିଁ ଯେ କଁ ପାଇଁ ଲାଭ ନାହିଁ। ତମେ ପାଠ ପଢ ସେ କାମ ନ କଲେ
ବିଭାଗରେ ଚାକିରି ମିଳୁନି ଏଥିପାଇଁ ଅନ୍ୟ ବିଭାଗରେ ବି ଚାକିରି କରିପାରିବ।
ନିହାତି ନିହାତି। ତାପରେ ମୋ କଇବା କଥା କୌଣସି କାମ ଛୋଟ ନୁହଁ ଯଦି ଛୋ ଟ ନୁହଁ ତମେ ଯଦି ଭଲ୍ ବଡ ପାଟ୍ ମାନେ ବଡ ଲେବୁଲଲେ ସିଏ ପାଠ ପଢିଛନ୍ତି ସିଏ କଇବ କି ମୁଁ ଏଇ ଛୋ ଟ କାମ କରିବିନି। କିଛି ବି ଛୋଟ କାମ ନୁହଁ ବହୁ ବହୁତ ଲୋକ କେତେ ପାଠ ପଢିକି ବି ଛୋଟ ଛୋଟ କାମ କରୁଛନ୍ତି ମାନେ ବିଶ୍ଵାସ କରିବେନି ବୋହୁତ ଭଲ ପାଠ ପଢୁଛନ୍ତି ପିଲାମାନେ ହୋଟେଲରେ ବାସ୍ ସନ୍ ବି ମାଜୁଛନ୍ତି। ସେମାନେ ତାଙ୍କ ପରିସ୍ଥିତିକି ହିଁ ହିଁ ଟିକେ ଗଲେ ଆମକୁ ତ ମାନେ ଆମେ ତାଙ୍କ ପାଖେରେ କିଛି ବି ନୁହଁ।
ଛି ବି ନୁହଁ।
ମାନେ ଛୋଟ ଜାତିର ଲୋକମାନେ ବୋହୁତ ପାଠ ପଢୁଛନ୍ତି କିନ୍ତୁ ଟେଲରେ ବାସନ ମଜା ଠୁ ପେପର ପକା ଠୁ ସବୁ କିଛି କରୁ ତା ମାନେ ସେମାନେ ଛୋଟ ସେମାନେ ତ ଆମଠୁ ବୋହୁତ ଭଲ ପାଠ ପଢିଛନ୍ତି। ନା ସେଇଟା ଆମେ ଭାବିବାନି ଆମେ ଉଁ ଉଁ ମଣିଷ ପା ଆମେ ମଣିଷ ହେଇକି ଛୋଟ ବଡ ଭାବିବାନି ଆମେ ଯୋଉ କାମଟା କରିବା ସେ କାମ ଅପେକ୍ଷାର ଫଳ ମିଠା ତାପରେ ଅ ପେକ୍ଷା ନ କଲେ କୌଣସି ଜିନିଷଟା ହେଇପାରିବନି।
ହେଇପାରିବନି।
ଆମେ ପଢୁଛେ ସତ, କିନ୍ତୁ ଆମେ ନିଜ ହାତରେ ଆମ ପଢିବା ଟା ନିଜ ହାତରେ କିନ୍ତୁ ଚାକିରି ହେଲା ଭଗବାନଙ୍କ ହାତରେ।
ହଁ।
ଆମେ ଯେମିତିଆ ପାଠ ପଢିବା ଆମକୁ ସେମିତି ଫଳ ମିଳିବ ଆମେ କହିବା ଆମେ କିଛି ପଢିବୁନୁ ଆମକୁ କଣ ଚା କିରି ମିଳିଯିବ।
ହଁ।
ଆଉ ତାପରେ ଆମେ ସେଇ ସବୁ କି ନେଇକି ହଁ ଆମେ ଯଦି ଭଲ ପାଠ ପଢିଥିବା ହେଲେ ବି ଆଉ
ଥିଲା। ମେଣ୍ଟାଲି ସେ ଜିନିଷକୁ ନେଇକି ବହୁ ସୁସାଇଡ ବି ପିଲା କରୁଛନ୍ତି ଯୋଉମାନଙ୍କ ବହୁତ ପିଲା ମାନେ ବହୁତ ସେମାନେ କଷ୍ଟ କରିକି ବି ତାଙ୍କୁ ଫଳ କିଛି ବି ମିଳୁନି। ହୁଁ ସେମାନେ ବହୁତ ମାନେ ଡିପ୍ରେସନରେ ପଳଉଛନ୍ତି ହଁ।
ହୁଁ। କିନ୍ତୁ ଆମେ ତ ନିଜେ ନିଜକୁ ଜନ୍ମ ଦେଇନେ ନା ତାହେଲେ ଆମେ ନିଜକୁ ନିଜେ କାହିଁକି ମାରିବା। ଆମ ପାଇଁ ବହୁତ କିଛି ରାସ୍ତା ଅଛି ଆମେ ବହୁତ କିଛି କରିପାରିବା କିଛି ନହେଲେ ତ ଆମେ ମୁଁ କହୁଛି
କ୍ଲିୟର ଲିକ୍ ହଉଛି ତା ଲାଗି ବି କେତେ ପିଲା ହଇରାଣ ହଉଛନ୍ତି। ପିଲା ସୁସାଇଡ କରୁଛନ୍ତି, ଡିପ୍ରେସନ କୁ ପଳାଉଛନ୍ତି ସେମାନେ କେତେ ବର୍ଷର କଷ୍ଟ କରି କରି କରି କରି ପାଠ ପଢୁଥିବେ, ଭାବିଲା କେତେ ନିଟ ମାନେ ଲିକ୍ ହେଇଯାଉିବ ପେପର କେତେ କଷ୍ଟ ହଉଥିବ ସେମାନଙ୍କୁ।
ସେଇଟା ଶିକ୍ଷକ ମାନଙ୍କର ଭୁଲ। ମୁଁ କହିବା ପାଇଁ ସେଇଟା ଶିକ୍ଷକ ମାନଙ୍କ ପେପ୍ ପର ଲିକ ହବା ସେଇଟା ଗୋଟେ ଛୋଟ କଥା ନୁହଁ ପିଲା ମାନେ ବହୁତ କଷ୍ଟ ମାନେ ଅଛନ୍ତି ପିଲା ବହୁତ ଫେକ୍ଚାମି ରେ ପାଠ ପଢୁନାହାନ୍ତି ପିଲା ଅଛନ୍ତି ବହୁତ କଷ୍ଟ କରିକି ପାଠ ପଢୁଛନ୍ତି ପଇସା ନଥାଇ ଘରେ ସୁବିଧା ନଥାଇକି ବି ପାଠ ପଢ଼ୁଛନ୍ତି ତ ସେମାନଙ୍କ ପାଇଁ ଯଦି ଏମିତି କାମ ହବ ତାହେଲେ ତ ସେମାନଙ୍କ ମନ ବହୁତ କଷ୍ଟ ହବ ନା। ଏତେ ପଇସା ପତ୍ର ଖର୍ଚ୍ଚ କରିକି ପାଠ ପଢିକି ଲାଭ କଣ?
ହଁ।
ଆ ସେମାନେ ସେଇଟା ତମେ ସୁଇସାଇଡ ଟା କ ହୁଁ।
ହଁ ମ୍ୟା କଥା ହେଇ ବହୁତ ଭଲ ଲାଗିଲା ପରେ କଥା ହବା ହଁ ହଁ।